ହଁ।
କଣ କରୁଛନ୍ତି?
ଏଇ ବସିଥିଲି।
ଉଁ ହୁଁ କଣ ଖାଇଚନ୍ତି ସକାଳୁ?
ହଁ ଖାଇଥିଲି ଏମିତି ଇ ପି ଆଉ।
ହଉ ହଉ ଆଉ ଦେହ ପା ସବୁ ଭଲ?
ହଁ ଭଲ ଆପଣଙ୍କର?
ହଁ ଭଲ।
ଉଁ ହୁଁ।
ଥଣ୍ଡା ହେଇଯାଇଚି ବୋଧେ ଆପଣଙ୍କୁ ନା?
ହଁ ହଁ ହ ଟିକେ ଥଣ୍ଡା ହେଇଯାଇଛି ଆଉ।
ହ ହଁ ଆଉ ଆପଣଙ୍କ ଘର କେଉଠି?
ଆମ ଘର ଏଇ ଯୋଉ ଢ଼େଙ୍କାନାଳ।
ହୁ ହୁଁ ପ୍ରପର ଢେଙ୍କାନାଳ?
ହଁ।
ହୁଁ ହୁଁ ବର୍ଷା ହଉଚି ନା ସିଆଡେ?
ହଁ ବର୍ଷା ପୁରା ତ ଲାଗି ରହିଚି ଆଉ।
ହଁ ପା କାଲିଠୁ କାଲି ରାତିଠୁ ଲାଗି ରହିଛି ଯେ ସେ ପଅରଦିନ ରାତି ଲାଗିକି ରହିଲାଣି ଯେ ଆଜି ଯାଏଁ ସିଏ ଛାଡୁନେହିଁ।
ହଁ ପା ଏମିତି ବର୍ଷା ଲାଗି ରହିଛି ପୁରା।
ଆଉ ଆପଣ କଣ କରନ୍ତି?
ଇ ଏଇ ଏମିତି ପଢାପୁଢି ସାରିକି ଘରେ ଅଛି ଆଉ।
ଓହ କଣ କଣ ପଡ଼ିଛନ୍ତି?
ଏଇ ଗ୍ରାଜୁଏସନ୍ ସରିକି ପି ଜି କରିକି ଅଛି।
ଓହୋ କଣ ଢେଙ୍କାନାଳ କୋଉ ଜାଗା?
ଢେଙ୍କାନାଳ ପୁରା ପ୍ରପର ତ ଢେଙ୍କାନାଳ ଆଉ।
ଓହୋ କେମିତି ଜାଣିଲେ ଏ ଆପ୍ ବିଷୟ ରେ ପୁଣି?
ଏଇ ଆପ୍ ବିଷୟରେ କେମିତି ଯାଣିଲି ଜଣେ ଦିଦି ମତେ ଆଡ୍ କଲା ଆଉ।
ଓହୋ। ଥ ମୁଁ ସେଇଠି ସେ ଦିଦି ଯିଏ ତମକୁ ଆଡ୍ କରଚନ୍ତି ତାଙ୍କ ଘର ପାଖେ ମୁଁ।
ହୁଁ ହୁଁ କୋଉଠି ଆପଣ କୋଉଠି କି?
ଭୁବନୁ।
ଉଁ ହୁଁ।
ହୁଁ ପ୍ରପର ଭୁବନ ନୁହଁ ଭୁବନ ଏମିତି ଗୋଟେ ଗାଁ ଇଏ ଆଉ।
ଓହୋ।
ହୁଁ।
ଆପଣଙ୍କ ସରିଲାଣି ବୋଧେ ଆପ
ମୋର ନାଇଁ ସରିନି ଆଜି ତ ଲାଷ୍ଟ କହୁଥିଲେ କଣ କାଲି ମେସେଜ ଆସିଥିଲା? ଆଜି ବ୍ଲକ ହେଇଯିବ ବୋଲି କଲ ଆପ ମାନେ ଏଇଟା। ଟାସ୍କ ଟା ସେଇଥିପାଇଁ ସକାଳୁ ଲାଗିଛି ଆ
କେତେଟା ଅଛି ଆଉ?
ହଁ ଆଉ ଅଛି ମୁଁ ତ ହେଇଦି ତିନି ଦିନ ହେଲା ସେ କ ଛି
ହୁଁ ହୁଁ।
ହୁଁ।
ଆଉ କଣ ହଁ ନାଇଁ ସ
ଓହୋ। ଆଉ କଣ ଖାଇବା ଆଜି?
ଆଜି କିଛି ଖାଏ ଭାତ ଏମିତି ଭାତ ବସିଛି ଏମତି ଆଉ। ଆଇଁଷ ଚିକେନା ହବ ଅଛି ଦେଖିବା କଣ ହଉଛି ଆଉ?
ଓ ହୁଁ ଆଉ କଣ ଦେଖଉଥିଲା ତ ନ୍ୟୁଜରେ ଢେଙ୍କାନାଳର ଭାଷ ସି ଗଲାଣି ଟାଉନ ପାଣି ରେ।
ହେଇଥିବ କାଇଁ ମୁଁ ଜାଣିନି ତ?
କାଲି ଦେଖଉଥିଲା ନିୟୁଜ ରେ ଦେଖଉଥିଲା ନିୟୁଜ ରେ। ପୁରା ପାଣି ପୁରା ଆଣ୍ଠୁଏ ଆଣ୍ଠୁଏ ହଁ।
ହୁଁ ହୁଁ।
ମୁଁ ତ ଯାଇଥାନ୍ତି ହେଇ ଇଏ ଯେଏ ସେ ତ ଏମିତି ହଉଛି କଣ ଯିବି?
ଆପଣ କୋଉଠି ଅଛନ୍ତି କି?
ଇ ଟେକ ରେ।
ହୁଁ ହୁଁ ହୁଁ ଇ ଟେକରେ।
ହଁ।
ହୁଁ ହୁଁ। ଆପଣ ଏବେ ଜଏନ ହେଇଛନ୍ତି କି?
ହଁ ଏବେ।
ହଁ ଆପଣ ଜାଣିନଥିଲେ ନା କଣ?
ଜାଣିଥିଲି ଯେ
ହୁଁ।
ପଢାରେ ଏମତି ରହିଯାଇଛି ଏମତି କରିନି ଉଁ ଆଉ ପୁଣି ଏବେ ପୁଣି ଦିଦିର ପେମେଣ୍ଟ ଆସିଲାଣି ମୁଁ କହିଲି ଏଇ ପାଖା ଆସିଲାଣି ମୁଁ ବି କରିିଦିଏ।
ଆସିଲାଣି କି ଆପଣଙ୍କର ପେମେଣ୍ଟ?
ଦେଇ ର ଆସିଲାଣି।
ଓହୋ ସିଏ ସରିଲାଣି କି ତମର?
ତାଙ୍କର ହଁ କଲ ସରିଲାଣି।
ତାଙ୍କର କେତେ ଆସିଲା?
ଆସିଛି ତ ସେମିତି ଏଗାର ପନ୍ଦର ଏମିତି ଆସିଛି ଆଉ।
ଓ ହଁ ପନ୍ଦରଶହ ଖଣ୍ଡେ ଆଇଚି ବୋଧେ? ହୁଁ ହୁଁ।
ଆପଣଙ୍କର କଣ କେତେ ଆସିଲାଣି?
ନାମ ଆସିନି ମୋ କଲ ସରିନି ପା ଆ।
ଦେଖୁନାହାନ୍ତି ଆସିଥିବ, ଆପଣ ଦେଖୁଛନ୍ତି ଚେକ୍ କରୁଛନ୍ତି ନା।
ହଁ ଚେକ କରିଥିଲି ଆସିନି।
ଓହୋ।
ଆପଣ ଏ ଆପଣ ନାନୀଙ୍କର ଶୁଣୁନାହାନ୍ତି ଆପଣ ନାନୀଙ୍କର ଯୋଉ ସିଏ କଣ ସବୁ ସରିଯାଇଥିଲା?
ସିଏ ତାର ଫାଷ୍ଟ ରୁ କଲାଣି ଯେବେଠୁ ବାହାରିଲାଣି ସେ ସେବେଠୁ ବି ତ କଲାଣି ତାର।
ଏ ଭଗବା ଫାଷ୍ଟରୁ ତାହେଲେ?
ହଁ ଯୋଉମାନେ ଫାଷ୍ଟରୁ କରୁଚନ୍ତି ତାଙ୍କର ଭଲ ପେମେଣ୍ଟ ଆସୁଛି।
ହ କଣ ଏଗାର ହଜାର ନା ଏଗାରଶହ ମ୍?
ଆଉ କେତେ ଠିକ୍ସେ ଜାଣିନି ତାଙ୍କୁ ପଚାରିକି କହିବି।
ଓହୋ, ଆଉ ତାହେଲେ ସେ କେବେଠୁ ବାହାରିଲାଣି ଏଟା ତାଲି ଆପ୍
ହଁ ପା ସେ ଦି ମାସେ କି ତିନି ମାସେ ହବ ଏଟାକୁ।
ଓହୋ।
ହଁ ପାଁ ସେତେ ଧ୍ୟାନ ଦେଇ ନଥିଲି ମୁଁ ଆଉ କଣ କରିବି, ହି-ହି-ଇନ୍। ସେ ତାର ଲାଗି ପାତିକି ତାର କରୁଚି।
ହୁଁ ଆଉ ବସିକି ମୁଁ କହିଲି ତାଙ୍କର ତ ଇଏ ହେଇଯିବଣି ରେକର୍ଡିଙ୍ଗ ଫେକର୍ଡିଙ୍ଗ ତାଙ୍କର ଟ୍ୟାକ୍ସ ଆସିବଣି? କେତେ ଟ୍ୟାକ୍ସ?
ହଁ ଆସିବଣି ତାର ଆସିଲାଣି ପୁଣି କାଲି କଣ ଆସିିଥିଲା, ମୋର ଆସିନି ସେ ଟ୍ୟାକ୍ସଟା।
ଆ କାଲି ଆସିବ ସେ କହିଲେ ସୋମବାର ଆଡକୁ ଆସିବ ସେ ଆରଟ୍ୟାକ୍ସ। ହୁଁ, ହୁଁ।
ଆଉ
ଆଉ ଆଉ ଆପଣଙ୍କର ଆଉ ଅଛି ତାହେଲେ?
ହୁଁ।
ଓଁ ହୁଁ ଆପଣଙ୍କ ଦିଦି ଆପଣଙ୍କର ଦିଦି ଇଏ ହେଇକି ଆପଣ ପଛେଇଛନ୍ତି ଆଉ।
ହଁ ପା ହେ-ହେ।
ହୁଁ। ହେଠିକି ଫୁଣି ଗଲେ ଫୁଣି କରିବେ ତ?
ହେଠିକି ଗଲେ ହଁ କରିବି।
ହୁଁ, ହୁଁ।
କରିବି ଟାଇମ୍ ପାଇଲେ ସେଠି ତ କ୍ଲାସ୍ ଫ୍ଲାସ୍ ହଉଛି କ୍ଲାସ୍ ସଇଲା ବେଳକୁ ଦେଖିଆ କରିଦେବି ଆଉ। ଏଇନା ତ କଲ୍ ଟା ସ ସରି ଗଲେ ସେ ସରିଯାନ୍ତା ମାନେ ଗୋଟେ ଇଏ ଯାଆନ୍ତା, ତାପରେ ହଁ ତମେ ତମର କରିବ ତମ ଇଏରେ ବସିକି।
ଆ କଲ୍ ଟା ତ ମେ କଲ୍ ଟା ତ ସଇଲେ ଆହୁରି ଅଛି ଇଏ ନା ଆଉ।
ହଁ ମ୍ବା ସେ କଲ୍ ଟା ମେନ୍ କଥା କଲ ଟା ହଁ-ହଁ।
ହୁଁ।
ସେରା ସେମିତି କିଛି ନାହିଁ, କଲ୍ ଟା ମେନ୍ ତମେ ଦଶ ମିନଟ୍ କଥା ହବ। କି ଫ୍ରି ଥିବ ନଥିବ।
ହୁଁ କଣ କହିଲେ?
ମୁଁ କହିଲି କିଏ ଫ୍ରି ଥିବେ ନଥିବେ କଲ୍ ଟା ମେନ୍ ନା ଆଉ, ହେଟା ତମେ ତମ ଇଚ୍ଛା ଉପରେ ଡି ପେଣ୍ଡ କରେ, ତମେ ତମର କରିବାର ଯୋଉ ଟାନ୍କ୍ରିପସନ୍ ଗୁରା।
ଏଇଟା ତ ଆଜି ସରିଯିବ ଲାଷ୍ଟ ଆଉ ହୁଁ।
ଆଜି ତ ସରିଯିବ ଆଜି ବ୍ଲକ ହେଇଯିବ ଆଉ।
ହୁଁ।
ଆଉ
ହଁ।
ଆପଣଙ୍କ ଘରେ ଅଛନ୍ତି ଏବେ?
ହଁ।
ଓ ଆଉ ଆଉ କଣ କରିବେ ପ୍ଲସଥ୍ରିପରେ ଭାବିଛନ୍ତି।
କଣ କହିଲେ?
ପିଜି କରିସାରିଲେଣି?
ହଁ ପିଜି ସ ପିଜି ସଇଲାଣି।
ଏବେ ଫୁଣି କଣ କରିବେ ଭାବିଛନ୍ତି?
ହୁଁ ଏବେ କିଛି ନାହିଁ ଘରେ ଅଛି ଦେଖିବା କଣ କରିବା ଆଉ।
ଉ ହୁଁ ଆଉ ପ୍ଲସଥ୍ରିରେ କଣ ଅନର୍ସ ନେଇଥିଲେ?
ଇକୋନମିକ୍ସ।
ଓହୋ ପିଜି କୋଉଥିରେ କରିଛନ୍ତି ନା କଣ ଇଏ କରିକି ସେଇ ଇକୋନମିକ୍ସ ଓହୋ।
ହୁଁ। ଆପଣଙ୍କ ନେଟୱାର୍କ ରହୁଛି ନା ଆମ କିଛି ଜବାଉନି। ହଁ ନେଟୱାର୍କ ରହୁନି ବେଳେ ବେଳେ ରହୁଛି ଏମିତି।
ହୁଁ।
ହୁଁ।
ଆଉ ସକାଳୁ କଣ ଖାଇଥିଲେ?
ଇରା ଖାଇଥିଲି ଇପି ଆଉ କଣ ଖାଇଵ। ହୁଁ ଆଜି ତ ଆଜି ଦେଖିବା କରିଦବା ଆଉ କେତେଟା କଲ ଆଉ।
ହଁ କରିଦେବେ ଏଇନା ବସିକି କରିଦେବେ ମୁଁ ଜଣଙ୍କ ସହିତ ତ ପାଞ୍ଚ ଥର କଥାହେଇ ପାରିବେ ଆପଣ ମୋସ୍ତ ଜମା କ ଥାଇନାହାନ୍ତି ଏଇନା କରିଦବା ନହଲେ ଆଉ।
ହଁ ହଁ ଠିକ ଠିକ୍।
ହଁ ହଁ ମୁଁ ଆପଣଙ୍କୁ ପାଞ୍ଚଟା କଲ୍ କରିପାରିବି ଆପଣଙ୍କଠୁ ପାଞ୍ଚ
ହଁ ସେଇଆ ସେଇଆ ପାଞ୍ଚଟା ଖଣ୍ଡେ କରିଦେଲେ ବି କେତେ କଥା ନା ଆଉ।
ହଁ ପା ହଁ।
ଏଇ ସକାଳ ଟା ଆପଣ କଣ ବସିଛନ୍ତି କରିଦେବେ ସରିଯିବ ଆଜି ହଁ।
ହୁଁ ପାଞ୍ଚଟା। ହଁ ଭଲ ଆପଣଙ୍କର ଆଇଲାଣି କି ପ୍ରେମେଣ୍ଟ ନା ନାଇଁ?
ନା ଆସିନି ମୋର।
ହଁ ହଁ।
ଏଇ ଦି ତିନି ଦିନ ହେଲା କରୁଛି ଆସିନି ଆସିବ ହେଇଯା
ଆଜି କଣ କଣ ଶୁଣୁନାହାନ୍ତି ଯିଏ କାଲି ବି ଆଡ ହେଇଥିବ ହେଲା ସେ ବି ଆଜି ତିରିଶ ଟା ନ କଲ ସାରିଆ ଟା କମ୍ପଲସରି।
ହଁ ତିରିଶ ଟଙ୍କା ଯଦି ତମେ ଅଳ୍ପ କରିବ ସେ ବେଶୀ ଆସିବନି ପେମେଣ୍ଟ ଯଦି ତମେ ପୁରା ତିରିଶ ଟା। ସାରଦବ ତାହେଲେ ତମର ଭଲ ତମମାନେ ତମର ଭଲ ଆସିବ ପେମେଣ୍ଟ ଭଲ ଆସିବ।
ଓହୋ।
କଲ୍ ଟା ମେନ୍ ହା ହଁ।
ଆଉ ଏମତି ଯାହାର ସରିଥିବ ସିଏ ଯଦି ତା ଆଡ଼ୁ କଲ କରିବ
ଯାହାର ସରିଥିବ ନା ଆଉ ହବନି ମାନେ ତମ ଶହେ ଅଶୀଟା ଟାସ୍କ କମ୍ପ୍ଲିଟ ହେଇଗଲା ନା ସରଲା। ମାନେ ତମେ ଜଣଙ୍କୁ ପଚାଶ ଟା କରିପାରିବ ସେ ତମକୁ ପଚାଶ ଟା କରିପାରିବ ସରି।
ହୁଁ ହୁଁ ନାଇଁ ନାଇଁ ଶୁଣୁନାହାନ୍ତି ମନେକର ଆପଣଙ୍କର ଏଇନା ଶଇଲା ହେଲା ଆପଣଙ୍କୁ ମୁଁ କଲ୍ ଟା କରିବି ସେ ପଇସା ଟା ଆସିବ ନା ନାଇଁ?
ହଁ ଆସିବ ଆସିବ ହୁଁ।
ସେ
ଧରିନିଅ ମୋର ଯଦି ଶହେ ଅଶୀ ଟା ଟାକ୍ସ କମ୍ପ୍ଲିଟ୍ ହେଇ ଯାଇଥିବ ତାହେଲେ ଆପଣ ମତେ କରିବେ ସେଟା ଆସିବନି ସେଟା ଲାଗିବନି ମୋ କତିକ କଲ୍ ଯଦି ଆପଣଙ୍କର ସେମତି ସର୍ ଯାଇଥିବ ତାହେଲେ ମୁଁ ଆପଣଙ୍କୁ ହେଟା ଲାଗିବନି କଲ୍ ଯଦି ସରନଥିବ ତାହେଲେ ସେଇ ଯାଏ ଆ ଆପଣଙ୍କୁ ଲାଗିବ ପଇସା ଆସିବ ଆପଣଙ୍କ ତାପରେ ତ ଆପଣ ସରିଯାଇଚି ଆପଣଙ୍କର ମଜ ଆଉ ହୁଁ ହୁଁ ହୁଁ ହୁଁ ଆପଣ ତଥାପି କେତେଟା କଲ୍ କରି ଥାଇଲେଣି?
ଆ ହେଲିଣି ଛଅ ଅ କେତେ ଶ ପନ୍ କେତେ ବାଇଶ ଟା ନା ତେଇଶଟା ଗଲାଣି।
ଓହୋ ଭଲ ସାରଦେବେ ଆଜି ଅଳ୍ପ ଅଛି।
ହୁଁ ହୁଁ।
ହୁଁ।
ହଁ ଦେଢ଼େ ହାଲୋ ହଁ ହଁ। ଆଉ କଣ କୁହନ୍ତୁ? ଆଉ ଆପଣ ଏଇନା ନଗେଇଦେବେ ଆଉ ନା ଆପଣ ଜାଣିଚ ଏ ମାନେ ମୁଁ ଯଦି ନକରେ ମାନେ ଆପଣଙ୍କ କତିକି ଯଦି ନ ଆସିବ ଆଉ କୁ ଜଣ ଜଣ କହୁଚନ୍ତି ନା ଆପ୍ ଆସିବ ବୋଲି।
ଆସିବ ବୋଲି ଯଦି ଦେଖନ୍ତୁ ମୁଁ ମୋ ଆଡୁ ମୁଁ ତିରିଶ ଟା କଲ ସମ୍ ମାନେ କରିବି ହେଲା। ଆଉ ସେମାନେ ମାନେ ମୁଁ ଯୋଉମାନଙ୍କୁ କରୁଚି ସେମାନେ ବି ମତେ କରିବେ ନା। ସେମାନେ ମତେ କରିପାରିବେ ମୋର ଯଦି ତିରିଶ ଟା ସରଯାଇଚି ସେମାନେ ବି ମତେ କରିପାରିବେ। ଆଉ ଯ ସେତେବେଳେ ମୋର ଶହେ ଅଶୀ ହେଇଯିବ ହଁ ହଁ ହଁ। ହଁ କିନ୍ତୁ ଆପଣ ତିରିଶ ଟା ସାରଦେଲେ ବହୁତୁ ନାଇଁ ଶହେ ଅଶୀ ଇ ମିଣ୍ଟି ହେଲେ ତ ଆଉ କଲ ଆସିବନି ଆସିବନି ଆଉ କଲ ନା ନା ନା।
ଉଁହୁଁ। ବୁଝିତ ଏ ସେ ଦେଖେଇ ଦବ ତ ମନିୟମ୍ ଆପ
ହଁ ଦେଖେଇଦବ ମିନିମମ୍ ସାର୍ ଟାକ୍ସ ଲିମିଟ୍ ଶହେ ଅଶୀ ଲେଖେଇଦେବ ଯିଏ ଆପଣଙ୍କୁ କଲ୍ କରିବ ତାର ଲେଖେଇଦବ ୱାରିଙ୍ଗ କରିକି ଲେଖିଦବ ଆଉ।
ଓହୋ ତାପରେ ଆଉ କଲ୍ ଫଲ୍ ଆସିବନି।
କଲ୍ ଫଲ୍ ଆସିବନି।
ଯଦି ଆପଣ ମତେ ନଗେଇବେ ବି ଆଉ ଆସିବନି ଆଉ ମୋର ଯଦି ସରିଯାଇଥିବ ନାଇଁ କି?
ହଁ ହଁ।
ଉଁ ହୁଁ ହୁଁ। ହଉ ଆଉ ହଉ ଆପଣ ରଖନ୍ତୁ ଆଁ କଣ କରିବି?
ହଉ ଆଉ ହଉ।
ହଉ।